ହାଲୋ।
ହାଲୋ।
ହଁଅଁ।
କଂ କରୁଚ?
ଏଇଠି ଖାଇକି ଆସିଲି ଆଉ ତମେ କଂ କରୁଚ?
ମୁଁ ବି ଏଇଠି ଖାଇକି ବଷ୍ଛି ଆଜି ରୋଷେଇ କଣ ହେଇଥିଲା?
ଆଜି ଗୁରୁବାର ଭାତ ଡାଲମା ଖଟା ଭଜା।
ହୁଁ ହୁଁ। ଆଉ ଘରେ ସମସ୍ ଆମର ହେଇଥିଲା ଭାତ ପୋଟଳ ଆଳୁ ତରକାରୀ ଆଉ ଛୁଇଁ ଭଜା।
ହଁ ହଁ ବଢ଼ିଆ ଆଉ।
ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି।
ହୁଁ।
ଆଉ ପଢାପଢି କେମିତି ଚାଲିଛି?
ହଁ ପଢାପଢି ସେମିତି ଚାଲିଛି ଆଉ।
ହୁଁ ହୁଁ।
ଆଉ ତମେ
ମୁଁ ବି ସେମିତି ଟିକେ ଟିକେ ପଢୁଛି ଆଉ।
ଓହୋ କୋଉ କୋଉ ପାର୍ଟ ସବୁ ପଢିଲଣି?
ଏବେ ତ ସେମିତି ଚାଲିଛି ରିଜନିଂ ତାପରେ କରେଣ୍ଟ ଆଫେୟାର୍ସ ଏମିତି ଚାଲିଛି ଟିକେ ଟିକେ ଦେଖିବା ମ୍ୟାଥ ଫ୍ୟାଥ ଟିକେ ଟିକେ ଆରମ୍ଭ କରିବା ଆଉ, ତମର? ଇଡିିପି ସେମତି ହାଲ୍କେଇକି ଆଉ ସବୁ ପ୍ରିଭିୟସ ଇୟର ର କୋଶ୍ଚିନ ସବୁ
ଏମିତି ସବୁ ଚାଲିଛି ପିୱାଇକ୍ୟୁ ରେ ଆଉ
ହୁଁ ହୁଁ ଆଉ କୋଉଥିରେ ସବସ୍କ୍ରିପସନ ନେଇଥିଲ?
ହଁ ନେଇଥିଲି ତ ସାର ଓଡିଆ ନେଇଥିଲି। ବାକି ଗୋଟେ ଇଏ ରୁ ତ ପଢି ହବନି ଟିକେ ବୁଲି ବାଲି ପଢିବାକୁ ପୁଡୁଛି ଆଉ ୟୁୁଟୁବ ରୁ।
ହୁଁ ହୁଁ।
ଆଉ ତମର?
ହଁ ମୋର ସେମିତି ଚାଲିଛି ଏସିଡିପି ଆଉ ମ୍ୟାଥ ଆଉ ସାଇନ୍ସ ଟିକେ ଦେଖୁଛି ଏମିତି ଆଉ ଶିକ୍ଷା ଶାସ୍ତ୍ରରୁ ସେ କଣ କହୁଛ
କୋଶ୍ଚିନଟା ସେ ଶିକ୍ଷା ସପ ରେ ଭଲ ଦଉଛି।
ହୁଁ।
ଯୋଉ ପିୱାଇକ୍ୟୁ ବନେଇ ଦେଇଛି ଉଁ ଭଲ ଭଲ କରିକି କୋଶ୍ଚିନ ଗୁଡା କୋଶ୍ଚ ଶ୍ଚିନ ଯେତେ ଆଲୋଚନା କରିବ ସେତେ ଭଲ।
ହଁ।
ଏବେ ବିଟ ବାଇ ବିଟ ସବୁ ବୁଝେଇ କହୁଛନ୍ତି ଭଲ ଲାଗୁଛି ସେଇଟା।
ହୁଁ ସେଇଟା ତମେ ୟୁଟ୍ୟୁବରୁ ଦେଖୁଛ ଟି?
ହଁ ହଁ ୟୁଟ୍ୟୁବରୁ ତମେ କଣ ସବସ୍କ୍ରିପସନ ନେଇଯାଇଛ?
ନ ନା ସେ ସବସ୍କ୍ରିପସନ ଦିଏନି।
ସେ ଫ୍ରି କ୍ଲାସ ନା?
ହୁଁ ସେ ଫ୍ରି କ୍ଲାସ ଦିଅନ୍ତି।
ହଁ ହଁ ହଁ ନାଇଁ ସିଏ ବଢିଆ ମାତ୍ର ସେ ବୁଝଉଛନ୍ତି ଗୋଟି ଗୋଟି କରି ଭଲ କହୁଛନ୍ତି।
ହୁଁ। ସେଥିରୁ କେତେ ଗୁଡାଏ କ୍ଲାସ୍ କଲଣି?
କେତେ କଣ ମତେ କୋଉ ସମୟ ହଉଛି। ମୁଁ କିନ୍ତୁ ଏବେ କଣ୍ଟିନିଅସଲି କରିବି ମାନେ ଏଇ ଯୋଉ ରୋଷେଇ ବାସ କରିକି ଆଉ ଟାଇମ ହଉନି ମା ଟିକେ ହେଲ୍ପ କରିବେ ଆଉ ଆଉ ସକାଳ ବେଳା ପଢିବି ଆଉ ଝିଅ ପଳେଇଲା ପରେ ସ୍କୁଲୁ ଦି ତିନି ଘଣ୍ଟା ପଢିବି ନେଇକି। ଟାଇମ ନ ବାହାର କଲେ ହବ କୁଆଡେ? ୟୁଟ୍ୟୁବରେ ଖାଲି ଏମିତି ପଢ଼ିଲା ଭଳିଆ ହେଲେ ହବନି ଆଉ ଟିୟୁସନ ଟାଇମ ଅଲଗା କରିଦେବି। ମାନେ ଟୋଟାଲ ଚାରିଟା ରୁ ଆଠଟା ଯାଏ ଟିୟୁସନ ଚାଲୁ ବାକି ଏଇଭଳିଆ ସବୁ ପାଠ ପଢ଼ା ଆଉ ସେଗୁଡା ଯାହା ଯେମିତି ମା ଅଧା ମୁଁ ଅଧା ମିଶିକି କରିଦବୁ ଆଉ।
ହଁ ଏଇ ସତରେ ପୋଷ୍ଟ ବାହାରିବ ଟି?
ବାହାରିବ ମାନେ ସିଓର ବାହାରିବ କନଫର୍ମ କିନ୍ତୁ ତମେ ପଢା ଜାରି ରଖ ଆଉ ପଢି ନଥିବ ଏଇ ବାହାରିଲା ବାହାରିଲା ସେତେବେଳୁ କାଉଳିଆ ଯିଏ ସିନା ମାନେ ଫାଷ୍ଟ ର ମାନେ ପଢାରେ ସେମାନେ ପଢିଦେବେ ବେଗି ବେଗି ମାସେ ଦି ମାସେ ଭିତରେ। ତାପରେ ଯୋଉମାନେ ସ୍ଲୋ ମୋସ୍ ସେମାନଙ୍କର ମୁଁ ସ୍ଲୋ ମୋସନ ଧୀର ପାଣି ପଥର କାଟିଲା ଭଳିଆ ଆଉ ମୁଁ ଯଦି ଟି ଟିକିଏ ଆଗୁଆ ନ ପଢିବି ମୁଁ ସେତୋଳୁ ପୁରା ହଡବଡ ହେଇଯି ମାନେ ଯଦି କିଛିଟା ପଢିଚି ମାଇଣ୍ଡ ଟା ବାଲାନ୍ସ ରହିବନହେନେ ତ ହଡଡ। ଆକୁ ପଢେଇବି କି ତାକୁ ପଢିବି କୁଆଡେ ପାରିବିନି ସେଠୁ ଖାଲି ମାନେ ପାଗଳାଙ୍ଗ ଭଳିଆ ହେ ବି। କନଫର୍ମ ବାହାରିବ ବାହାରିବ ଆଉ ଏ ଯୋଉ ଆମାଉଣ୍ଟ ଏ ଆଉ ଚାନ୍ସ କଣ ଆଉ ଆସିବ ଏ ଚାନ୍ସ ଟା ବଡ ଚାନ୍ସ।
ଓଟିଇଟି ଏଥର କବା ଏ ଯଉ ଅଠେଇଶି ର ଅଛି।
ହ ଥିବ ସି ଟି ବି ବାହାରିବ ଦି ମାସ ଭିତରେ ପରୀକ୍ଷା ସି ଟି ବି ବାହାରୁଛି ଡିଏଲ ଡି ଯିଏ ଦେବେ। ତାଙ୍କର ବି ଦି ମାସରେ ହେଇକି ପରୀକ୍ଷା ହବ?
ହଁ।
ପିଓ ବାହାରିବ ଏଇଟା ପକାଅ ପିଓ ଟା ପକାଅ।
ହଁ ପଢିଲେ ହବ ମ ନ ପଢିଲେ କୋଉଠୁ।
ସେଇ ପ୍ରି ପିୟୁଟୁ ଆଉ ମଲ୍ଟିଫୁଲ ଚଏସ୍ ଏଇଟାକୁ ଟିକେ ଯଦି ଫୋକସ କରିବ। ଯେତିକି ପଢିବ ସେତିି ରିଭାଇଜ୍ କରିବ ମନେକର ଆଜି ଏଇ ଚାପ୍ଟରଟା ପଢିଚ ଦିନେ ହଉ ଦି ଦିନି ହଉ ତା ହଉ ରିଭାଇଜ କରିବ। ରିଭାଇଜ ପ୍ରୋସେସ୍ ନ କଲେ ଆମେ ପଢି ପଢି ଯାଉଥୁବା ସେ ହଜି ହଜି ଯାଉଥୁବ।
ହଁ ସେଇଟା ହେଇଯାଉ।
ଏଇନା ହଉଚି ପିୱଇକିଉ ମଲଟିଫୁଲ ଚଏସ୍ କେଶ୍ଚିନ। ଆଉ ଇଏ ରି ଭାଇଜ୍। ଏଇ ତିନିଟାକୁ ମୂଳ ମନ୍ତ୍ର କଲେ ଯାଇଁ ହବ ତା ବାଦେ ତମର କୋଉଠି କଣ ଦେଲ ତମେ ସେଉଠୁ ଘାଣ୍ଟିବ କିି ଯାହା କରିବ।
ହୁଁ।
ସେଇ ଗୋଟାକ ଆଗ ତେଣୁ ବସିଥିଲେ କୋଉ ପାଟ କାହାର ହଏନି ମୋ ସେମିତି କିଛି କିଛି ପାଟ ହୁଏନି ଯୋଉଡା ହଉଚି ଆଗ ସେଇଗୁଡା ଦେଖୁଚି। ଯୋଉଡ଼ା ନହବ ତା ଭିତରେ ଫୁଣି ଟିକେ ପଶିବାକୁ ପଡିବ।
ହଁ।
ସେ ପାଠ ଦିନକୁ ଦିନ ଏମିତି ପାଠ ହଉଛି ଯେ ଆ ଆମର କୁଆଡୁ ଯାଉଚି ସବୁ।
ଆର୍ ଆଇ ଏକ୍ଜାମ ରେ କି ସୁନ୍ଦର ସୁନ୍ଦର କୋଶ୍ଚିନ୍ ସବୁ ବିଷୟରେ ଦେଇଛି ଗଣିତର। ଖାଲି ତମେ ସେ ପାଟନ ଗୁଡା ଇଏ କରିବା ଦରକାର। ମେନେ ଆମେ ଯୋଉ ଭାବୁଚେ ସି ଟି ଟାକୁ ଅନେଇଚେ। ପିଲା ବେଶୀ କମ୍ପିଟେଟିଭ ପିଲା ଯିଏ ସି ଟି କରୁନ୍ତି ସିଏ ପାଇ ଯାଉଚନ୍ତି କାହିଁ କହିଲ? କି ମେନ୍ ସେଗୁଡାକ ରହିଲା ଯୋଉ। ଏ ଶିପୁ ସାଙ୍ଗ ଆଲୋକ ସେ କହିଲେ କହିଲେ ଭାଉ ଯୋଉ ମୁଁ ଆଗରୁ ଯୋଉ ମ୍ୟାଥ୍ ଉଡ଼ା ପ୍ରାକ୍ଟିସ୍ କରେ କମ୍ପିଟେଟିଭ୍ ପାଇଁ ସେଉଡ଼ା ମତେ ହେଲ୍ପ ହେଲା ସାଇନ୍ସ ହୋଉ ମ୍ୟା ତ ମୁଁ ସେଉଡ଼ା ଆଗୁରୁ ପ୍ରିପେୟାର କରିଛି ସେଥିପାଇଁ ହେଇଗଲା।
ହଁ ସେ ଫୁଣି ତାଙ୍କର ଫୁଣି ଜେନାଲ୍ ରେ ସେ ପାଇଗଲେ।
ଜେନେରାଲ୍ ପାଇଁ ଯେ କଣ କମ କଥା ଭାବିଲ ସେତିକି ତାଙ୍କର ଯଦି ନ ଥିବ ନଲେ ସେ କେମିତି ପାଇବେ? କି ଆମେ ହଉ ଘୋଷା ପାଠ କି ପଢ଼ା ପାଠ ସିଏ ଯାହା ଯେମିତି ଇ
ଏ ତ ପ୍ରିଲିମ୍ ମେନ୍ ହବ। ମୁଁ କହିଲି ଏଇଟା ତ ସେମାନେ ଥରେ କରେ ଖସିଗଲେ ନା। ସେଇ ବା ସେମାନେ ଫାର୍ଷ୍ଟ ସେମ୍ ସେ ପ୍ରିଲିମ୍ ମାନେ ସେ ଏଇଥିରେ, ଗୋଟେରେ ଖସିଗଲେ। କିନ୍ତୁ ଆପରେ ଦିଟା ହିଁ ହେବ।
ହ ଦିଟା ହବ ଆଶ୍ରମ ସ୍କୁଲ୍ ହୋଉଛି ନା, ଇଏ କାଇଁ ନ କରିବୁ ସିଏ ବି ସେ ରେଗୁଲାର ପୋଷ୍ଟ ଆଉ ଇଏ ସବୁ ଦିଟା ସବୁ ପ୍ରାୟତଃ ପିଚିଙ୍ଗ ଗୁଡାକ ହୋଉଛି ତ ଯାହା ହବ। ତାପରେ ତ ଲୋକ ଦୁନିଆ କେତେ ପ୍ରକାର କଥା କହିବା, ଆମେ କହିବା ଆମେ ତ ସେ ବାଟ ଦେଇ ଯାଇପାରିଆନି। ଆମେ ଆମ ବାଟ ଦେଇ ଯିବା, ଆଉ ପଢିକି ଯିବା ଯୋଉ ଯାଇ ଯାଇପାରିବା।
ହଁ।
କିଏ କଣ କହିଲା ଆମେ କଣ କରିଆ, ଆମେ ତ ପଢିଆ ବା ଯାହା ହବ ଦେଖିଯିବ। କଥା ଆଉ।
ହଁ ହବ ପଢିଲେ ହିଁ ତ ହବ, ନହଲେ ଯାହା ହବ ଆ
ନା ସେ ଆମେ କେବଳ ଆମ ପଢାକୁ ଧରିକି, ଆମେ ପରୀକ୍ଷା ହଲକୁ ଯିବା। ଆଉ କୌଣସି ପ୍ରକାର ଆମେ ଆଉ ଯାଇପାରିଆ କି?
ନା।
କେହି ନିଜେ ତମ ପାଇଁ ମାନେ, ସମୟ କଣ ଅନମ୍ୟାରେଡ ଅଛ ତମେ ଟାଇମ ଦି ତିନି ଘଣ୍ଟା ଆଦତ କରିକି ପଢ଼, ନିହାତି ହବ ହବନି ବୋଲି କିଛି ଜିନିଷ ନାହିଁ। ପରିଶ୍ରମ ଯଦି ସେଇ ହିସାବରେ କରିବ, ନିଶ୍ଚିନ୍ତ ହବ। ଏଇ ଜିନିଷଟା ଏଇଆ, ସେମାନେ ଟିକେ ଅଲଗା ଅଲଗା ଯେକୌଣସି ଇଏ ତାର କୋଶ୍ଚିନ୍ ଗୁଡା ଦେଖିଲେ, ଜେନେରାଲ ନଲେଜ ଇଏ ହିଷ୍ଟ୍ରି ଜୋଗ୍ରାଫି ହଉ। ବସିଆ ଅପେକ୍ଷା, ସେଥିରୁ ଆଠ ଦଶଟା ଦଶ କୋଡିଏଟା ଏମିତି ହଉ ବସି ବସିକି ଯିବ ଆଉ। କଣ ଆଉ କି ଯଦି ବି ଚାହିଁବ ତା ଭିତରକୁ ଯିବାକୁ, ସେମିତି ମାରିବ। ନେଟ ଫେଟ ଚାଟ୍ ଜି ପି ଟି ଏସବୁ କୋଉଥରେ କୋଉଥରେ ସବୁ ଆଉଛି, ତା ବିଷୟରେ ଟିକେ ପଢିବ ମଲ୍ଟିପୂଲ୍ ଚଏସ କରିବ।
ତ ଷ୍ଟାର୍ ଓଡିଆରେ ତମେ ଏବେ ସସ୍ପେସନ ନେଇଛ?
ନେଇଛି ଛଅ ମାସ ହେଲେ ମୁଁ ସେଥିରେ ପଢିନି କେବେ? ଏଥର ତାର ଦେଖିବି ମଲ୍ଟିପୂଲ୍ ଚଏସ କୋତ୍ସିନ୍ କ୍ଲାସ କରିଆକୁ ବିରକ୍ତିଆ।
ଲେନ୍ଦି କ୍ଲାସ ନା ଖାଲି ଗପ ଗୁଡା।
ସେଇଥିପାଇଁ ମୋର ଇଚ୍ଛା ହଇନି କୌଣସି
ବାକି କିନ୍ତୁ ସେ ଶିକ୍ଷା ଶାସ୍ତ୍ର ମାନେ ବିଟ୍ ବାଇ ବିଟ ପଏଣ୍ଟ ଟୁ ପଏଣ୍ଟ ଯୋଉଟା କି ଦରକାର ଯୋଉଟା ଦରକାର।
ତେ ମାନେ କହିଲ ଅଳିଆ ମଳିଆ ନାଇଁ ଆଡୁ ସଡୁ କଥା ନାଇଁ ମାନ ପର୍ଟିକୁଲାର ଜିନିଷ ଇଏ, ଆଉ ହିମାଂଶୀ ମ୍ୟାଡ଼ାମ ତାଙ୍କର ଯୋଉ କ୍ଲାସଟା ସିଏ ତାଙ୍କ ସେଇ ଯୋଉ, ସି ଟି ଇ ଟି ପାଇଁ ବି ହଉ। କିନ୍ତୁ ସେମାନେ ପର୍ଟିକୁଲାର ଜିନିଷଟା ବୁଝାନ୍ତି, ତମ ଲେବଲ ର ଯେ ଟିକେ ଥିବ ଥିବ ନହେଲେ ନାହିଁ, କିନ୍ତୁ ସେଥିରେ ତମକୁ ଅଳିଆ ତଳିଆ ଲାଗିବନି। ଆଡୁ ସାଡୁ ଲାଗିବନି।
ହଁ।
ଏଇଟା ହଉଛି କଥା, ସେମାନେ ପିଓର ଜିନିଷଟାକୁ ଦେଖାନ୍ତି, ପଢାନ୍ତି, ବୁଝାନ୍ତି। ଆଉ ସେଥିପାଇଁ ମତେ ଅଲଗା କୌଣସି କ୍ଲାସ ଭଲ ଲାଗେନି, ଏମିତି ମଲ୍ଟିପୂଲ୍ ଚଏସ କୋଶ୍ଚିନ୍ ଦେଖିଆକୁ ସିନା ଭଲ ଲାଗେ। ଏଇ ଯୋଉ କ୍ଲାସ ବସିକି କରିବ ବିରକ୍ତ।
ହଁ ତାଙ୍କର ବାର ଆଡିଆ କଥା ହେଇଥାଏ।
ହଉ।
ପାଠ କମ୍ ବେଶି କ
ବେଶୀ ଇଆଡୁ, ସିୟାଡୁ ତମକୁ ବିରକ୍ତ ଲାଗିବ, ବୋରିଙ୍ଗ ଲାଗିବ। ଆମେ କଣ ଗଣିତକୁ ପାଞ୍ଚ ଖଣ୍ଡ ଆମେ କଲେ ଜାଣିଲେ। କି ଏଇ ଜିନ୍ଷ ଟା ଏତିକି ତାକୁ ଜାଣିଲେ। ଆରେ ଏତିକି, ସେଇଥି ପାଇଁ ମତେ ସେ ବସିକି କ୍ଲାସ୍ କରିବାକୁ ଇଚ୍ଛା ନାହିଁ। ଆପଣ ମଲ୍ଟିପ୍ଲ ଚଏସ୍ କୋସ୍ଚିନ୍ କଣ ଆଉଛି?
ଏଥରକ ସିଟି ଇଟି ପକେଇବ କି ନାଇଁ?
ଏଇ ନେଷ୍ଟ ଟା କେବେ ଆଉଛି ଲଗେଇ?
ଏଇ ଜୁଲାଇ ଆଡ଼କୁ। ବୁଲ ଆଡିକି ବାହାରିବ ପକେଇଦବ ସେ ହେଲେ ହେଲା ନ ହେଲେ ନାଇ।
ହଁ ଜୁଲାଇ ହେଲେ ଏଇଟା କୋଉ ମାସ ଚାଲିଛି କି?
ଜୁନ୍ ଚାଲି ଚିବା।
ଆରେ ଏଇ ମାସେ ଭିତରେ କଣ ପଡିବ?
ନା ନା ଆପ୍ଲାଇ ଟା ଜୁଲାଇରେ ବାହାରିବ।
ଓହୋ। ଯାଇଁ ହବ ଡିସେମ୍ବର ଆଡକୁ ନା?
ହଁ ହଁ। ଆପ୍ଲାଇ ଟା ଜୁଲାଇ ଆଡକୁ ହବ।
ହଁ ହଁ, ତାହେଲେ ମୁଁ ପକେଇବି। କାହିଁକିନା ମୋର ଇଚ୍ଛା ଅଛି ପକେଇବାର। ଆମ ଶିପୂ ଖାଲି କଣ କରିବା କହିଲ, ସେ ମାନେ କୁହନ୍ତି କହୁଛ ଇଏ ସିଏ ବେକାର କିନ୍ତୁ, ମୁଁ ପକେଇି ପକେଇଲେ ପଢିକି କେମିତି କ୍ଲିୟର କରିବା।
ହଁ ନାଇଁ ଆଡେ ବି ଗୋଟେ ଏକ୍ଜାମ ହଲ୍ ରେ ବସ ବସିଲେବି ଗୋଟେ, ଗୋଟେ କନଫିଡେନ୍ସ ଆସି ଯାଉଛି ହେଲା। ହୋଉ କି ନ ହୋଉ, ଗୋଟେ ସେ ଇଏ ଜୋର୍ସ୍ ଆସୁଛି କି ଯଦି ସେଠୁ ଫେଲ୍ୟୁଅର ଆସୁଛି ଫୁଣି ଗିଲ୍ଟି ଫିଲ୍ ହୋଉଛି। ଫୁଣି ଆସିି ଘରେ ଆସି ପଢିବାକୁ ଇ ଇଛା ହୋଉଛି ହେ କଣ କିଛି
ସେଇ ସିଡିପି ର ପିଆଜ ଆମେ ଶହେ ଥର ପଢିଲେ ବି ପିଆଜ କୋଶ୍ଚିନ୍ ପଇଲେ ଆସୁନି। ହୁଁ ଦେଖିଲ ଆସିକି? ସତ କଥା ନୁହଁ, ପିଆଜର କୋଶ୍ଚିନ୍ ସମ ଆମେ ପଢି ଦେଇ ଥିବୁ ଇଏ ସେ, କିନ୍ତୁ ପିଆଜର କୋଶ୍ଚିନ୍ ଆସିବ, ଆସିବନି। ମାନେ ଜିନ୍ସ ହୋଉଛି ରିଭିଜନ୍।
ହୁଁ ହୁଁ, ଆମେ ସେ ଏକ୍ଜାମ୍ ରେ ଶୀଘ୍ର ରେ ଯୋଉ, ଅ ଚାରି ଦିନ୍, ପାଞ୍ଚ ଦିନ୍ ରେ ପଢି ଦେଉଛି ଫୁଣି ଟଚ୍ ଛାଡି ଯାଉଛି ଫୁଣି ଭୁଲି ଯାଉଛି ତାଙ୍କୁ।
ଇଛା ହେଲେ ଭୁଲ୍, ମତେ ଏଇଟା ଆସୁନି, ଏତେ ସହଜିଆ କୋଶ୍ଚିନ୍ ଟା ଥିଲା। ଏମିତି ହେଲା ବେଳୁ ତ ହୋଉନି କଣ କରାଯିବ? ଯେମିତି ହେଲେ ପଢିବାକୁ ପଡିବ। ମାନେ ଜୋରେ ନିଶା ଲଗେଇକି, ସମୟ ବାହାର କରିକି। ଏମିତି ଯଦି ଘଣ୍ଟେ ଦି ଘଣ୍ଟା ମାନେ ସମୟକୁ ଜଗ। ଆମେ ସମୟ ବାହାର କଲ ଅଟୋମେଟିକ୍ ଗୋଟେ ଟାଇମ୍ ପଡିଯିବ ଆଉ।
ହୋଉ, ହୋଉ ଆଜି ତ ସମୟ ହେଇ ଯାଇଛି। ମୁ ନେଷ୍ଟ କଲ୍ ରେ କଥା ହବା ଆଉ।
ଅ ହୋଉ ଠିକ୍ ଅଛି।